ହ୍ୟାଲୋ।
ହୁଁ ହ୍ୟାଲୋ।
କଣ କରୁଛ?
ଏଇ ବସିଛି ଆଉ ଖାଇକି ଆସିଲି ଆଉ।
ହୁଁ ମୁଁ ବି ସେଇଆ ଖାଇକି ଆସିଲି ଆଉ, ବସିଛି ଆଉ। ଆ ତମେ ଏବେ କଣ କରୁଛ? କଣ ଖାଇଲ କଣ?
ଭାତ, ମାଛ ତରକାରୀ ଆଉ।
ଓ ହୁଁ ହୁଁ, ଘରେ ଅଛ?
ନାଇଁ ଘରେ ନାଇଁ ବାହାରେ ଅଛି।
ଓ ହୋ।
ଘରେ ରହିଲେ ଘରେ ରହିଲେ କଥା ହେଇପାରିବିନି, ସବୁ ପିଲା ସବୁ ଅଛନ୍ତି ଆମ ପୁଅ ଭାଇ ପୁଅ ଅରିକା ସିଏ ର ରଖେଇ ଦେବେନି ମତେ ମୋବାଇଲ ମାଗିବେ।
ହଁ ହଁ ଏବେ ତ ଯୋଉଁ ଛୋଟ ପିଲା ଖାଲି ମୋବାଇଲ ଦିଅ ମୋବାଇଲ ଦିଅ।
ହଁ।
ମୋବାଇଲ ଦେଖିକି ଛୋଟ ପିଲା ଆଉ ମାନେ କଣ କହିଲ ଆମେ ଯେମିତି ପିଲାବେଳ ସବୁ ଖେଳୁଥିଲୁ। ଛୋଟ ପୁଅ ପିଲା କଣ ଖେୁଥିଲେ କ୍ରିକେଟ ଖେଳୁଥିଲେ। କବାଡ଼ି ଖେଳୁଥିଲେ, ଆଉ
ହଁ। ହ୍ୟାଲୋ।
ହ୍ୟାଲୋ।
ନା ହଁ।
ହୁଁ ଫୁଟବଲ ଖେଳୁଥିଲେ, ଆମେ ସେମିତି ଝିଅ ପିଲା କଣ ଖେଳୁଥିଲୁ? ହଁ ଗୋଟେ କବାଡି ଖେଳୁଥିଲୁ ଆମେ, ଆଉ ଆହୁରି ବହୁତ ଖେଳ ଆମର ଅଛି, ତମ ସେପଟେ କଣ ଖେଳୁଥିବେ ମୁଁ ଜାଣିନି ଏମିତି ଖେଳୁଥିଲେ, ସେଇ ସବୁ ଜିନିଷ ଆଉ ନାହିଁ ସେଇ ଜିନି ଯଉ ଖେଳୁନାହାନ୍ତି ଖାଲି ମୋବାଇଲ ବସିଲେ ମୋବାଇଲ ଟିପିଲେ, ମୋବାଇଲ ଟିପିବା ଦ୍ଵାରା କଣ ହଉଛି କହିଲ?
ମୋବାଇଲ ଟିପିବା ଦ୍ଵାରା ଦେଖ ଫାଷ୍ଟ ହେଲା ପିଲାମାନେ ମୋବାଇଲ ନିଶା ତାଙ୍କର ହେଇଯାଉଛି ପାଠ ପାଠ ପଢ଼ାରୁ ମନ ଛାଡୁଛି ଆଉ ମୋବାଇଲରୁ ଯୋଉ ରେଡିଏସନ ବାହାରୁଛି ତା ଦ୍ଵାରା ମତେ ତାଙ୍କ ମେ ମେ ମୁଣ୍ଡକୁ ବହୁତ ପ୍ରେସର ପଡୁଚି।
ହଁ
କାହିଁକିନା ଛୋଟ ପିଲାଙ୍କ ମୁ ମୁ ତ ବହୁତ ଛୋଟ ପିଲା ନା ସେ ରେଡ଼ିଏସନକୁ ସେ ସମ୍ଭାଳି ପାରିବେ ନାହିଁ।
ହଁ ଛୋଟ ପିଲା ସମ୍ଭାଳି ପାରିବେନି। ତାପରେ ଆଉ ଗୋଟେ ଜିନଷ ଶାରୀରିକ ପରିଶ୍ରମ ବି ତାଙ୍କର ହୋଉନି।
ବାସ୍ ଆମେ ଯେତେବେଳେ ପଢୁଥିଲୁ ଛୋଟ ପିଲା ଥିଲୁ କଣ ଆମର କିଛି ନଥିଲା ଫୋନ୍ ଆମେ ମୋବାଇଲ ତ କଣ ଜାଣିନଥିଲୁ। କି ଇନଷ୍ଟାଗ୍ରାମ୍ ଏବେ ତ ଯୋଉ ପିଲାମାନେ ଜନ୍ମ ହେଉଛନ୍ତି ତାଙ୍କ ଜନ୍ମରୁ ଇନଷ୍ଟାଗ୍ରାମ ଆଇଡି ଖୋଲାହେଇଯାଉଛି।
ହଁ ଖୋଲା ହେଇକି ଫଟୋ ଭିଡିଓ ଏସବୁ ଚାଲିଛି ବାକି ଆମ ଆମ ନା ପା
ବାପା ମାଆଙ୍କର ହିଁ ଦୋଷ।
ଅ ତାପରେ ଦେଖନ୍ତୁ ଆଉ ଗୋଟେ ଜିନିଷ ଅଛି ଆମର ଓଡିଆରେ ବାପା ମାଙ୍କୁ ଅନୁସରଣ କରନ୍ତି ପିଲାମାନେ। ବାପା ମା ଯଦି ସବୁବେଳେ ମୋବାଇଲ ଟା ଦେଖିବେ କିଛି ଅଲଗା କିଛି ନ ତ ପିଲାମାନେ କଣ କରିବେ ବାପା ମା ଅଫିସ ଗଲେ ଅଫିସ ରେ କାମ କରିକି ଆସିଲେ ମୋବାଇଲ ଟାକୁ ଦେଖିଲେ ଦେଖିଲେ ସିଏ ଛୁ
ବି ଶିଖିଲେ।
ଦେଖିଲେ ଦେଖିଲା ଫଳରେ ଦେଖିଲେ ସେଇ ଜିନିଷ ଯେତେବେଳ ସିଏ ଟାଣିଲେ ତାଙ୍କ କତିରୁ ମୋବାଇଲ କି ଆମେ ଦେଖିବୁ ଦିଅ ଛୋଟ ପିଲା ବାପା ମା ଆଇଲେ ଆଉ ଗୋଟେ ଧରେଇ ଦେଲେ ତାକୁ ମୋବାଇଲ।
ହଁ ଯଦି ସେଇଠି ବାପା ମା କହିବେ କି ମୋବାଇଲ ଥୋଇକି ଛୁଆ ପଢାପଢି କର ପିଲାମାନେ କାହିଁକି ପାଠ ପଢିବେନି?
ହୁଁ ପଢାପଢି ତ ଗୋଟେ ଜିନିଷ ତାପରେ ଛୋଟ ପିଲା ବି ଏତେ ପଢିବାକୁ ସେ ଯେ ଚଞ୍ଚଳ ତାଙ୍କର ଚିନ୍ତାଧାରା ଥାଏ ନା ସେ ସେଥିପାଇଁ ପଢିବାକୁ ଏତେ ଇଚ୍ଛା କରନ୍ତିନି। ସାଧାରଣ ଏ ଆମେ କଣ କରନ୍ତି ପିଲାମାନଙ୍କ ସହିତ ଖେଳିଲେ। ଯୋଉ କୌଣସି ଖେଳ ହେଲେ ସାଧାରଣ ଛୋଟ ଛୋଟ ଜିନିଷ ତିଆରି କରିବା। ଆମେ ଯେମିତି ପିଲା ବେଳେ କାଗଜରେ ସବୁ ତିଆରି କରୁଥିଲେ ଜିନିଷ ହେଲା। ସବୁ ବହୁତ ଜିନିଷ ଆମେ ତିଆରି କରିଥିଲୁ। ପତ୍ରରେ ସେ ଏମ ସବୁ ଦେଖୁଥିଲୁ ଆଉ ସବୁ ବଡ ମାନେ ସବୁ କଣ କରୁଥିଲେ କହିଲ ହଁ ଯୋଉ ଝୁମ୍କା ଫୁମ୍କା ବି କରୁଥିଲେ ବଡରରେ ତମେ ଜାଣିଛ ନା?
ହଁ ଶୁଣିଛି କଣ ବେଙ୍ଗ ବାଜା ନା କଣ?
ହୁଁ ନା ନା ସେଟା ତ ଗୋଟେ ଅଲଗା ଟେ ସେଟା କଣ କହିଲ ଗୋଟେ କାଠି ଟେ ତା ଦେହରେ କଣ ମାଟି ଭଳିଆ ଥାଏ
ତାଳପତ୍ର
ନା ନା ତାଳପତ୍ର ନୁହଁ ମୁଁ ଯେଉ ଦେଖିଛି ବେଙ୍ଗ ଭଳିଆ ବେଙ୍ଗ ଯେମିତି କଟର କଟର କଟର ହୁଏ ନା ସେମିତି ସେଟା ଭଲ କରେ ସେଟା ନୁହଁ ଆଉ ସବୁ କଣ କହିଲ ତ ଯୋଉ ତାଳ ପତ୍ରରେ ସେ କରନ୍ତି ସେ ଝୁମ୍କା ଭଳିଆ। ଯେମିତି ଝୁମ୍କା ଛୋଟ ପିଲା ଙ୍କର ବାଜେ ନା ସେମିତି ବାଜେ ତା ଭିତରେ ସୋରିଷ ଦିଟା ପୁରେଇ ଦେବେ ନହେଲେ ଛୋଟ ଛୋଟ ଉ ଗୋଡି ଫୋଡି ପୁରେଇ ଦିଅନ୍ତି ସେ ବଢିଆ ସାଉଣ୍ଡ କରେ।
ହଁ ହଁ
ହଁ ସେ ସବୁ ଜିନିଷ ହେଲା ସେତେବେଳେ ସେ ସବୁ ଜିନିଷ
ଆଉ ଗୋଟେ ପିଲା ଅଛନ୍ତି ମୋ ସାଙ୍ଗ ପିଲା ସେ ବି କରୁଥିଲା ଆମେ ଦି ଜଣ ମିଶିକି।
ହୁଁ। ଏବେ ତ ବହୁତ୍ ଜିନିଷ ବାହାରିଗଲାଣି। ମୋବାଇଲରୁ ଦେଖିକି ବହୁତ୍ ଜିନିଷ ବି କରିପାରୁଚନ୍ତି। ସେ ଏବେ କଣ କରୁଛନ୍ତି ନା ପିଲାମାନଙ୍କୁ ଟୋଟାଲ ବାପା ମା ହିଁ
ହଉ କହିବୁ କଲ୍ କରିବି ଏଇ ନମ୍ବର ରେ ଆଉ। ହଁ। କଣ କହିଲେ?
ଟିକେ ଛୋଟ ପିଲା ଚାଲିବାକୁ ହେଲେ ମାନେ ସେ ନେଇକି ଏବେ ବି ଯୋଉ ପିଲାମାନଙ୍କର ସ୍କୁଲ୍ ହେଇଚି ସେ ଯୋଉ ଚାରି ବର୍ଷର ହେଲେ ମାନେ ମିନି ଅଙ୍ଗନବାଡି କହୁଚନ୍ତି। ସେଥିରେ ତାଙ୍କୁ ଭର୍ତ୍ତି କରିଦେଲେ। ଭର୍ତ୍ତି କରିଦେଲେ ତାପରେ ଛୋଟ ପିଲାମାନେ ବି ଚଗଲା ହେବେ। ସେ ଚଗଲା ହଉଚି ତାକୁ ମୋବାଇଲ୍ ଧରା।
ଆଉ ଗୋଟେ କଥା ହଁ। ଆଉ ଗୋଟେ କଥା ଆମେ ପିଲାମାନଙ୍କୁ ଛୋଟବେଳୁ ଯେପରି ଶିକ୍ଷା ଦେବା ସେ ବଡ଼ ହୋଇ ସେ ପରି ମଧ୍ୟ ହେବେ।
ହଁ ସେଇଟା ଠିକ୍ କଥା।
କାହିଁକି ନା ଯଦି ଆମେ ଛୋଟବେଳୁ ପିଲାମାନଙ୍କୁ ମୋବାଇଲ୍ ଅଭ୍ୟାସ କରେଇଦେବା ସେ ଆଉ ତାଙ୍କର କୋଉଥିରେ ଧ୍ୟାନ ଲାଗିବନି, ଖାଲି ଖୋଜି ହେବେ। କାହିଁକି ନା ଆଜିକାଲିକା ପିଲା ଖାଉନାହାନ୍ତି। ମୋବାଇଲ୍ ନ ଦେଖିଲେ ଗୋଟେ ଗୋଟେ ପିଲା ଖାଉନାହାନ୍ତି।
ହଁ। ଏଇନା ମୁଁ ଗୋଟେ କଥା କହୁଚି ଶୁଣୁନ, ଆମ ପୁଅ ମୁଁ ତାକୁ ଡାକିଲି, କହିନି ଆଉ ପୁଅ ଆସେ ଖାଇବୁ। ଆଉ ସେ କହିଲା ନା ମାଉସୀ ମୁଁ ଖାଇମିନି। କାହିଁକି ନା ସେ ମୋବାଇଲ ଟା ଧରିଥିଲା। ଖାଇବିନି। ତାପରେ ଯେମିତି ତାଠୁ ମୋବାଇଲ ଟା ଛଡେଇ ନେଇଆଇନି ହଁ, ମାଉସୀ ଦିଅ ଖାଇବାକୁ। ଏତେ ମାନେ ଛୁଆ ନିଶା ହେଇଗଲାଣି ତାଙ୍କର। ଏଇସବୁ ଜିନିଷ ଦେଖିକି ତ ପୁରା ଅଭ୍ୟାସ ହେଇଯାଉଚି। ଟିକେ ବଡ ହେଲେ ଯଦି ଭଲ ସଙ୍ଗତି ରେ ରହିଲେ ତ ଭଲ ଜିନିଷ, ଯଦି ଖରାପ ସଙ୍ଗତିରେ ଗଲେ ଖରାପ ଜିନିଷ ଦେଖିଲେ ଖରାପ ଜିନିଷ ଗ୍ରହଣ କଲେ, ହେଲେ ଦୋଷ ହେଲା କାହାର ନା ମୋବାଇଲର। ପିଲାମାନଙ୍କର କିଛି ଦୋଷ ନାହିଁ। ପିଲାମାନଙ୍କୁ ଦୋଷ ଦଉନାହାନ୍ତି ମା ବାପା। କି ମୁଁ କାଇଁ ମୋବାଇକ୍ ଟା ଆଣିକି ଦେନି ମୋ ପିଲା ଟା ଖରାପ ହେଲା। କି ମୁଁ କାଇଁ ନ ଜଗିଲି ସେ ସଙ୍ଗତି ଖରାପ ସଙ୍ଗତିରେ ପଇଲା ସେ ଜିନିଷ୍ ନାହିଁ। ମୋବାଇଲ ଦୋଷ। ମୋବାଇଲ ସେ ପିଲା ।
ଆଗୁଆ ପିଲାମାନଙ୍କୁ ମୋବାଇଲ ଦେଇ ଦଉଛନ୍ତି। ଯେତବେଳେ ମୋବାଇଲ ନିଶା ହଉଛନ୍ତି ସେତେବେଳେ କହୁଛନ୍ତି ମୋବଇଲ ରଖ। ସେଟା କଣ ହେଇପାରିବ?
ହଁ। ମୁଁ ଦେବି କାହିଁକି, ଛଡେଇଲା ବେଳେ ଏତେ ଅସୁବିଧା ହବ କାଇଁ। ତାକୁ ସେ ନେଇକି ଯା ଟ୍ରିଟମେଣ୍ଟ କର, କେତେ କଥା କରୁଚନ୍ତି।
ସବୁଠାରୁ ମୁଖ୍ୟ କଥା ହେଲା, ଯିଏକି କାଦୁଅରେ ଗୋଡ ପୁରେଇବି କାହିଁକି, ଧୋଇବି କାହିଁକି।
ବାସ୍। ଆଉ ଗୋଟେ ଜିନିଷ ବି ଏଇ କହିଛନ୍ତି ଆମର ବଡ ମାନେ ବାପା ମା ଯୋଉ ଭଳିଆ କର୍ମ କରିବେ, ଛୁଆମାନେ ସେଇଭଳିଆ। ବାପା ମା ଯେତେବେଳେ ମୋ ଦେଖିଲେ ଛୁଆମାନେ ହିଁ ଦେଖିବେ। ଦେଖିଲେ ମାନେ ବାପା ମା କଣ, ସିଏ ବଡ ହେଲେଣି ଇଏ ଛୋଟ ପିଲା ଛୋଟ ପିଲା ବହୁତ ଜିନିଷ ଗ୍ରହଣ କରିନିଅନ୍ତି, ମାନେ ସାଙ୍ଗେ ସାଙ୍ଗେ କାମ ଯୋଉ ଜିନିଷଟା ହଉ ସାଙ୍ଗେ ସାଙ୍ଗେ ଗ୍ରହଣ କରିନିଅନ୍ତି। ଆମର ବୁଝିବା ଶକ୍ତି ଅଛି। କି ଏଇଟା ମୋ ପାଇଁ ଭଲ କି ଖରାପ, ମୁଁ ବି ଚାହିଁଲେ ଏଇଟା ବହୁ ଶୀଘ୍ର ଛାଡି ପାରିବା। ହେଲେ ଛୋଟ ଛୁଆ ସେ ସବୁତ ଜାଣିନାହାନ୍ତି। ସେଇ ଜିନିଷରେ ରହିଲେ, ଆ ସିଏ ଏମିତି ଅସୁବିଧା ହ
ଫାମିଲି ରେ କଣ କେତେଜଣ ଅଛନ୍ତି?
ଆମ ଫ୍ୟାମିଲିରେ ଆମେ ତିନି ଜଣ ଅଛୁ। ଆଉ ତିନି ମୁଁ, ମୋ ଦିଦି, ମୋ ମା ତିନି ଜଣ ଅଛୁ। ଆଉ ମୋ ନାନୀଙ୍କ ପୁଅ ଜଣେ ହଁ ଅଛି ଆଉ। ସେ ଚତୁର୍ଥ ଶ୍ରେଣୀରେ ପଢୁଛି। ସିଏ ଅଛି ଏଠି ପଢୁଛି ଆଉ।
ଆଚ୍ଛା।
ଆପଣଙ୍କ ଫ୍ୟାମିଲି?
ଆମର ଚାରି ଜଣ ଅଛୁ।
ଆଉ, ଚାରିଜଣ ତମର ବି ଛୋଟ ଫ୍ୟାମିଲି ଆମର ବି ଛୋଟ ଫ୍ୟାମିଲି। ଛୋଟ ଫ୍ୟାମିଲି କୁହନ୍ତିନି ଖୁସି ଫ୍ୟାମିଲି। କିଏ କିଏ ଅଛନ୍ତି ତମ ଫ୍ୟାମିଲିରେ?
ଆମର ଚାରି ଜଣ ଅଛନ୍ତି ବା।
କିଏ କିଏ ଅଛନ୍ତି?
ମାନେ ବାପା, ବୋଉ, ମୁଁ, ଭଉଣୀ।
ଅ ହ ଭଲ ଆଉ। ପୁରା ଯୋଉ ଖୁସି ଫ୍ୟାମିଲି କହନ୍ତି। ହା ହା।
ହଁ।
ଆଉ କ୍ କଣ କଲେଜ୍ ଯାଇଥିଲ ଆଜି?
ନାଇଁ କଲେଜ୍ ଯାଇନଥିଲି ଆଜି।
କଲେଜ୍ ଯାଇନା, ଆଉ କମ୍ପ୍ୟୁଟର କ୍ଲାସ୍ କରିବାକୁ ଯାଇଥିଲ?
କମ୍ପ୍ୟୁଟର୍ କ୍ଲାସ୍ ଏବେ ଟାଇମ୍ ଅଛି, ହେଲେ ଦେହ ଭଲ ନାଇଁ ବୋଲି ମୁଁ ଯାଇନି ଆଜି।
ଓହୋ, ତମେ ଏବେ ପଢୁଚ?
ହଁ ଏବେ ମୁଁ ପଢାପଢି କରୁଛି ପ୍ଲସ କମ୍ପ୍ୟୁଟର କରୁଚି ଆଉ।
କଣ ପଢୁଚ ଏବେ?
ଡ ଡିଗ୍ରୀ ପ୍ଲସ୍ ଥ୍ରୀ ରେ ଆମେ ରହିଚୁ ଚାରି ବର୍ଷ। ତ ହେଇଗଲା।
ହୁଁ, ତମର କୋଉ କଲେଜ୍?
କଲେଜ ଷ୍ଟାଡିଂ ସାଇ।
ଆଜ୍ଞା।
ଡାନ୍ ବ୍ରାହ୍ମଣୀ କଲେଜ୍।
ବ୍ରାହ୍ମଣୀ କଲେଜ୍ ସେଟା କୋଉ ଏରିଆ?
କେନ୍ଦ୍ରାପଡ଼ା।
ଓହୋ କେନ୍ଦ୍ରାପଡ଼ା ଆଛା।
ଆପଣଙ୍କର ଘର ଟା କୋଉଠି?
ଆମର ଯାଜପୁର୍। କେନ୍ଦ୍ରାପଡା ଯଉ ବଲଦେବଜିଉ ଯୋଉ ଠାକୁର ଅଛନ୍ତି ତ?
ଆଜ୍ଞା ଆଜ୍ଞା।
ହୁଁ, ମୁଁ ଯିବି ଯିମି ବୋଲି ଭାବୁଚି ହେଲେ କେବେ ଯାଇପାରୁନି।
ଆ
ମୁଁ ଏତେ ଟି ସିଆଡ଼େ ଯାଇନି ନା ଏକୁଟିଆ ଯିବାକୁ ଟିକେ ଭଲ ଲାଗୁନି ଆଉ। ଏଇସବୁ ଜିନିଷ ଆଉ, ତମ ଘର ପାଖରେ ତମେ ଯାଉଥିବ ସବୁବେଳେ ବୁଲିଆକୁ ଆଉ।
ନାଇଁ ମ ଆମ ଘର ଆମ ଡିଷ୍ଟ୍ରିକ୍ ହେଲା କେନ୍ଦ୍ରାପଡ଼ା, ଆମ ଘର ପାଖରୁ ବଳଦେବଜୀଉ ମନ୍ଦିର ତିରିଶୀ ପଇଁତିରିଶୀ କିଲୋମିଟର।
ଓ ହୋ।
ଆମେ ବି ଯାଇପାରୁନୁ ଘର ପାଖରୁ ପଟପାଓ ମେନ୍ ହେଲା ଆମକୁ ପଢ଼ାପଢ଼ିରୁ ଟାଇମ୍ ସିନା ମିଳିଲେ ଫୁର୍ ସତ୍ ମିିଳିଲେ ସିନା କୁଆଡ଼େ ଯିବୁ।
ହୁଁ, ସମସ୍ତେ ଏବେ ବ୍ୟସ୍ତ ବ୍ୟସ୍ତ ବହୁଳ ଦୁନିଆ।
ହଁ।
କିଏ କୋଉ କାମରେ ବ୍ୟସ୍ତ କି ମା ବାପା ଘର କାମରେ ପିଲାମାନେ ପଢ଼ା କାମରେ, ଯାର ଜୋଉଅଳିଆ କାମ ଅଛି ଆଉ।
ଆ ଆଉ ତମେ ସେତେବେଳେ ଯାହା କହୁଥିଲ, ଆଗରୁ କଣ ଟିକେ କୋଉଟି ଫାଙ୍କା ପାଇଲେ ସାଙ୍ଗସାଥି ଆସି ବୁଲା ବୁଲି ଖେଳୁଥିଲେ, ଖେଳକୁଦ ହଉଥିଲେ ଏବେ କିଏ ଟିକେ କୋଉଠି ପାଙ୍କା ପା ପାଇଲେ କୋଉଥିରେ ମୋବାଇଲ ରେ କାହା ସହ ଚାଟିଂ କର ମ୍ୟାସେଜ୍ କର୍।
ହଁ ସେ ମୋବାଇଲ୍ ହିଁ ସବୁ ସମୟ ନେଇଯାଉଚି।
ଆଉ ଗୋଟେ କଥା ହେଲା ଆଉ ଗୋଟେ ଆମ ଆମର ବି ବୁଝିବାଟା ଭୁଲ୍ ମୋବାଇଲ ଗୋଟେ ଖରାପ୍ ନୁହେଁ। ମୋବାଇଲ୍ ଗୋଟେ ଏମିତି ଜିନିଷ ତା ସାହାଯ୍ୟରେ ଆମେ ଭଲ ହେଇପାରିବା, ତା ସାହାଯ୍ୟରେ ଆମେ ପୁରା ଭଲ ଖରାପ୍ ବି ହେଇପାରିବା। ଆମ ଉପରେ ନିର୍ଭର କରେ, ଆମେ ତାକୁ କେମିତି ବ୍ୟବହାର କରିବା।
ହୁଁ, ଆମରି ସାହାଯ୍ୟ ପାଇଁ ସବୁ ଜିନିଷ ବନାହେଇଚି। ଆମେ ତାକୁ ଖରାପ୍ ରେ ଲଗେଇବା। ସେଟା କଣ, ମେସିନ ମାନେ ଆମେ ଯାହା କହିବା ସିଏ ସେଇଆ କରିବ। ତମେ ଯଦି ଭଲ କାମରେ ଲଗେଇବ ଭଲ ବାଟରେ ଲଗେଇବ। ଚାଲିବ ଯଦି ତମେ ଖରାପ କାମରେ ଲଗେଇବ ତା ଦେହରେ ଟାଇମ ଲସ୍ କର ଯାହା ବି କରିବ, ସେମିତି ବି ହବ ହଁ କି ନାଇଁ? ମୁଁ ରଖୁଛି ମା ଡାକିଲେ ମୁଁ ଟିକେ ଖାଇକି ଆସେ।
ଆଚ୍ଛା ବହୁତ ବହୁତ ଧନ୍ୟବାଦ ଏ ସମୟ କଥା ହେଇଥିବାରୁ, ପରବର୍ତ୍ତୀ କଲେ ଆମେ କଥା ହେବା।
ହଉ ହଉ ହଉ ଠିକ୍ ଅଛି ଧନ୍ୟବାଦ।